ନମସ୍କାର କେମିତି ଅଛନ୍ତି ଆପଣ?
ନମସ୍କାର ସାର୍ ନମସ୍କାର ଭଲ ଅଛନ୍ତି।
ବାସ୍ ସେଇ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ କୃପା।
ଆଛା ଆଛା।
ଆଜ୍ଞା।
ଆଉ ଆଉ କଣ କରୁଥିଲେ?
ବାସ୍ ଏଇ ସକାଳୁ ଆଜି ସକାଳେ ବାସ୍ ଉଠି ଟିକେ ଦୌଡିବାକୁ ଯାଇଥିଲି ଦୌଡା ସରିଲା ଆସିଲୁ। ଜଷ୍ଟ ବର୍ତ୍ତମାନ ଟିକେ ଖାଇବା ପିଇବା ଚାଲିଥିଲା ଖାଇସାରିଲି ବାସ୍ ଏବେ ବସିଛି ଆଉ ଆପଣ?
ହଁ ହଁ ମୁଁ ସକାଳୁ ଇଏ ଖାଇକି ଆସିଛି ମାନେ ବ୍ରେକ୍ ଫାଷ୍ଟ ହିଁ ଖାଇଛି ଇଡଲି ଖାଇକି ଆସିଥିଲି ଆଉ। ସେ ଇଡଲି ଖାଇକି ଆସିକି ଏପଟେ ମୋର ଆ ମାନେ କାର୍ଯ୍ୟବହୁଳତା ଜୀବନ ଚାଲିଛି ଆଉ।
ନିଶ୍ଚୟ ନିଶ୍ଚୟ ପ୍ରକୃତରେ ଦେଖିବାକୁ ଗଲେ ଆଜି ଯେତେବେଳେ ମୁଁ ସହର ମଧ୍ୟରେ ଦୌଡିବା ଚାଲିଥିଲା ସେଇ ଟାଇମ୍ ରେ ମୁ ସେଇ ସମୟରେ ମୁଁ ଦେଖୁଥିଲି। ବହୁତ କୁନି କୁନି ଛୁଆ ମାନେ ଆ ପାଠ ପଢ଼ିବା ପାଇଁ ଅଗ୍ରସର ଭାବରେ ସ୍କୁଲ ପାଇଁ ବସ୍ ରେ ଅପେକ୍ଷା କରିଥିଲେ। ତାଙ୍କୁ ଦେଖି ବହୁତ ଖୁସି ଲାଗିଲା। ରୋଡ ର ଦୁଇ ସାଇଡ୍ ରେ ଦୁଇ କାହାଣୀ ମତେ ଦେଖିବାକୁ ମିଳିଲା। ଗୋଟେ କାହା ସାଇଡ୍ ରେ ସେଇ କୁନି କୁନି ଛୁଆଯାକ ବ୍ୟାଗ ବସ୍ତାନି ଧରି ଅପେକ୍ଷା କରିଥିଲେ ବିଦ୍ୟାଳୟ ବସ୍ ପାଇଁ। ଆଉ ଗୋଟେ ସାଇଡ୍ ରେ ସେହିପରି କୁନି କନି ଝିଅ ଯାକ ଛୋଟ ପି ଝିଅ ଯାକ ଯୋଉମାନେ କି ଅ ବ ତା ଧରିଛନ୍ତି କିନ୍ତୁ ତାହା ବ୍ୟାଗ୍ କିମ୍ବା ବହିପତ୍ର ନାହିଁ। ସେଠାରେ ସମ୍ପୂର୍ଣ୍ଣ ରୂପରେ କୁଡା ଆଉ କଚରା ତା ହିଁ ଭିତରେ ରହିଥିବେ।
ହଁ ହଁ ହଁ ହଁ ଏଇ ହଁ।
ଦେଖିବାକୁ ଗଲେ ମାନେ ୟାକୁ କୋହ ମନ ଭିତରେ ସୃଷ୍ଟି କରେ କି କଣ ଚାଲିଛି ସମାଜ୍ ରେ।
ନିହାତି ଭାବରେ ଆମେ ମାନେ ଏହା ଏକ ହୃଦୟ ବିଦାରକ ଦୃଶ୍ୟ ଯେ ଆପଣ ଦେଖିଲେ ଯେ କିଛିଟା ପିଲା ଯୋଉମାନଙ୍କୁ ସେଇ ସୌଭାଗ୍ୟ ମିଳୁଛି ଯେ ସେମାନେ ବି ବିଦ୍ୟାଳୟକୁ ଯାଇ ପା ପାଠ୍ୟ କାର୍ଯ୍ୟ ପାଠ୍ୟ ସବୁ ଅଧ୍ୟୟନ କରିବେ। କିନ୍ତୁ ଦେଖିବାକୁ ଗଲେ ଆଉ ଅପର ପାର୍ଶ୍ଵରେ ଯଦି ଆମେ ଦେଖିବା। କିଛିଟା ଛୁଆ ଯୋଉମାନେ କି ନିଜର ଅ ନିଜର ପରିଚୟକୁ ନେଇକି ସେମାନଙ୍କୁ ଅ ବିଦ୍ୟା ଅଧ୍ୟୟନ କରିବା ପାଇଁ ସେମାନଙ୍କୁ ଅପର୍ଚୁନିଟି ହିଁ ଦିଆ ହଉନି ତ ନିଶ୍ଚୟ ଭାବରେ ଏହା ଏକ ରୁଦ୍ରବିତାର ଘଟଣା ଆମେ ଯଦି ଦେଖିବା ରୁରାଲ ହଉ କିମ୍ବା ଗାଁ ଅଞ୍ଚଳ ବି ହଉ ଯଦି ଆମେ ଦେଖ ଥିବା ଅ ଗୋଟେ ଝିଅ ଆଉ ପୁଅର ପାଠ ପାଠ ପଢିବାର ଅପରଚୁନିଟି ଯଦି ଆମେ ଦେଖିବା ଦେନ ଆମ ଘରୁ ହ ସେଟା ଷ୍ଟାର୍ଟ ହଉଛି ଯଦି ଆମେ ଦେଖିବା ଅ ପରୀକ୍ଷା ଥିବ ଆଉ ଭାଇ ଯିବ ଆଉ ଭଉଣୀ ଥିବ କିନ୍ତୁ ଯେତେବେଳେ କୌଣସି କାମ ଆସିବ। ଆମର ନିଜରେ ଘରେ ନିଜର ମା ବାପା ହିଁ ଅ କାମ ଆସିଲେ ପୁଅ ଛୁଆକୁ କୁହନ୍ତି ପଢେ ବୋଲି ଝିଅ ଛୁଆକୁ ସେ କାମ କରିବାକୁ ପାଇଁ ଦିଅନ୍ତି ତ ଏଇ ଛୋଟ ଛୋଟ କଥାରୁ ହିଁ ଜଣା ପଡିଯାଏ ଯେ ମାନସିକତା କୋଉ ଭଳିଆ ଝିଅ ଛୁଆଙ୍କ ପ୍ରତି ଆଉ ଝିଅ ଛୁଆ କେତେ ଯେ କେତେ ଯେ ଅ ପରୀକ୍ଷା ଦେଇ ଗତି କରିକି ଆଗକୁ ଯାଇକି ପାଠ ପଢିବା ପାଇଁ ତାକୁ କେତେ ବଡ ଗୋଟେ ଜିନିଷ ତା ପାଇଁ ତ ଏଥିରୁ କଣ କଣ ହୁଏ। କିଛି ଜଣ ସେଇ ପରୀକ୍ଷାରେ ସମ୍ବଳ ହେଇକିନା ଆଗକୁ ପଢି ପଢି ଚାଲନ୍ତି। କିନ୍ତୁ ଯୋଉ ଝିଅ ଛୁଆ ମାନଙ୍କର ଅ ଏତେ ଉମ୍ ହଁ କହିବାର ଶକ୍ତି ନଥାଏ କି ନିଜକୁ ନିଜର ଇଚ୍ଛା କୁ ଆଗକୁ ବଢେଇବାର ଶକ୍ତି ନଥାଏ ସେମାନେ ସେ ଶେଷରେ ଦବିକି ରହିଯାଆନ୍ତି।
ନିଶ୍ଚୟ ରୂପରେ ନାରୀ ଶିକ୍ଷା ବର୍ତ୍ତମାନ ସମୟରେ ଏକ ହୃଦୟ ସ୍ପର୍ଶୀ ଘଟଣା ବାଲଟି ଯାଇଛି। କଥାରେ ରହିଛି ନାରୀ ଗଲେ ପାଠୋଇ ଦେଶ ଯିବ ଆଗେଇ। କିନ୍ତୁ ଆଜିକାଲିକା ନାରୀ ଆଉ ସେ ଶିକ୍ଷା ପ୍ରତି ସମସ୍ତଙ୍କର ଆଲୋଚନା କାହିଁକି କେଜାଣି କମ୍ ହୋଇ ଚାଲିଛି ପ୍ରକୃତରେ ଦେଖିବାକୁ ଗଲେ। ଛୋଟ ଛୋଟ ଝିଅମାନେ ଛୋଟ ଛୋଟ ପିଲାମାନଙ୍କର ଏହା ବାଲ୍ୟଗତ ହକ୍ ରହିଛି। କି ସେମାନେ ଶିକ୍ଷା ଉପରେ ନିଜର ସମସ୍ତ ଅଭିବୃଦ୍ଧି ପ୍ରଦାନ କରିବେ। ଏହା ସବୁ ପ୍ରକାର ଆବାଳ ବୃଦ୍ଧ ବନିତା ସମସ୍ତଙ୍କର ପ୍ରତିଟି ହକ୍ ରହିଛି କି ସେମାନେ ଶିକ୍ଷାଗତକ ଅଧିକାରକୁ। ଆପଣେଇବେ। ଆଜି କାଲିକା ଯୁଗରେ ଆମେ ଦେଖିବାକୁ ଗଲେ ପ୍ରତିଟି ଜାଗାରେ ସରକାର ସରକାରୀ ବିଦ୍ୟାଳୟ ଖୋଲିଛି କିନ୍ତୁ ସେଠାରେ ଶିକ୍ଷକଙ୍କର ଅଭାବ ରହିଛି। ଗୋଟିଏ ଶିକ୍ଷକ ଶିକ୍ଷକ ଚାହିଁଲେ ସମ୍ପୂର୍ଣ୍ଣ ରୂପରେ ଗ୍ରାମବାସୀଙ୍କର ମାନସିକତାକୁ ବଦଳେଇବାରେ ସକ୍ଷମ ହେପାରିବ କିନ୍ତୁ ଆମକୁ ସେଇ ଶିକ୍ଷକ ମିଳିବା ହିଁ ବହୁତ କାଠିକର ପାଠ ପାଲଟିଯାଏ।
ହୁଁ ହୁଁ ହୁଁ ନିହାନ୍ତି ହୁଁ
ପାଇଁ ଶିକ୍ଷାର ଯୋଗ୍ୟତା ତା ଶିକ୍ଷା ଆଣିଦିଏ ପ୍ରକୃତରେ ଏକ ଚରିତ୍ର ପରିବର୍ତ୍ତନକାରୀ ଯୁଗାନ୍ତକାରୀ ଏକ ଚେଷ୍ଟା ପ୍ରକୃତରେ ଶିକ୍ଷା କେବଳ ପାଠ ବହି ପାଠ ଛଡ଼ା ଆମକୁ ଦୁନିଆ ଦେଖେଇବାରେ ଏକ ଅଭୂତପୂର୍ବ କାର୍ଯ୍ୟ ଅବଲମ୍ବନ କରେ ପ୍ରକୃତରେ ଶିକ୍ଷାର ମହତ୍ତ୍ବ ତ୍ଵ ଜଣେ ଶିକ୍ଷକ ଛଡ଼ା ସମସ୍ତ ପ୍ରକାର ଅଭିବୃଦ୍ଧି ଜ୍ଞାନ କରିଥିବା ଲୋକବାସୀ କହିପାରିବେ ତେଣୁ ମୋ ମତରେ ତ ପ୍ରତିଟି ସେ ବାଳକ ହଉ କିମ୍ବା ବାଳିକା ହଉ ସମସ୍ତଙ୍କର ହକ୍ ରହିଛି। କି ସେମାନେ ଶିକ୍ଷା ପ୍ରାପ୍ତ କରନ୍ତୁ ସେମାନେ ବିଦ୍ୟାଳୟକୁ ଅଗ୍ରସର କରନ୍ତୁ ପ୍ରତିଟି ଶିକ୍ଷକଙ୍କର ଏହା ସମ୍ପୂର୍ଣ୍ଣ ରୂପରେ ଦାୟିତ୍ବ ରହିଛି। କି ସେ ନିଜ ଗ୍ରାମବାସୀଙ୍କ ମଧ୍ୟରେ ଯୋଉମାନେ ମଧ୍ୟ ଶିକ୍ଷା ପ୍ରତି ଆକୃଷ୍ଟ ଅଛନ୍ତି। ପଢ଼ିବାକୁ ଇଚ୍ଛୁକ ଅଛନ୍ତି। ସମସ୍ତଙ୍କୁ ନେଇ ବିଦ୍ୟାଳୟ ପ୍ରାଙ୍ଗଣରେ ଆଣନ୍ତୁ। ବିଦ୍ୟାଳୟରେ ବିଦ୍ୟାକୁ ବାଣ୍ଟି ଦିଅନ୍ତୁ ପ୍ରକୃତରେ ଏକ ଯୁଗାନ୍ତକାରୀ ପଦକ୍ଷେପ ହବ ଏହା ସରକାରଙ୍କ ଦ୍ଵାରା ପ୍ରତିଟି ଶିକ୍ଷକଙ୍କ ଦ୍ଵାରା ପ୍ରତିଟି ଗ୍ରାମବାସୀଙ୍କ ଦ୍ଵାରା
ହୁଁ ବାସ୍ତବରେ ଶିକ୍ଷା ଏକ ଯୋଉ ଆମେ କହୁଛନ୍ତି ଆମେ ବଞ୍ଚିବା। ପାଇଁ ନିହାତି ପୋଷାକ ଦରକାର ଦର ଜଳବାୟୁ ଦରକାର ପାଣି ଦରକାର ଖାଦ୍ୟ ଦରକାର ତ ଶିକ୍ଷା ବି ସେଇ ଗୋଟେ ବେସିକ ଯୋଉ ଦରକାରୀ ଜିନିଷ ରେ ଯାଉଛି ଆଜିକାଲି ଆମେ ଯଦି ଦେଖିବା ଏବଂ ପ୍ରତ୍ୟେକ କୁନି ଛୁଆର ଅଧିକାର ଅଛି। ଯେ ସିଏ ଆଗକୁ ତାର ଶିକ୍ଷାରେ ସିଏ ତାର ବେସିକ ଯେତିକି ବି ପ୍ରାଇମେରୀ ଶିକ୍ଷା ହଉ କି ଉଚ୍ଚ ଶିକ୍ଷା ହଉ ସେ ପାଇବାର ପ୍ରତ୍ୟେକ ଅ ଛୁଆଙ୍କର ଅଧିକାର ଅଛି ଏବଂ ପ୍ରତ୍ୟେକ ଜ୍ଞାନ ଆରୋହଣ କରିବାର ବି ଅଧିକାର ଅଛି। ତ ଏଇ ସବୁରେ ଅ ଆପଣ ଯେଭଳି କହିଲେ ସରକାରର ଏବଂ ଶିକ୍ଷକ ଙ୍କର ବହୁତ ବଡ଼ ଅବଦାନ ରହିଛି ଏବଂ ସର ଙ୍କାର ଆଉ ଶିକ୍ଷକଙ୍କର ବହୁତ ବଡ଼ ଅ ରେସପନସିବିଲିଟି ରହିଛି ଯେ ସେ ଏଇ ଯୋଉ କାର୍ଯ୍ୟକୁ ପ୍ରତେକ ଛୋଟ ଛୁଆଙ୍କୁ ହଉ କି ପ୍ରତ୍ୟେକ ଇଣ୍ଡିଭିଜୁଆଲ ଓହୋ ଶିକ୍ଷା ଦେବାର ଦାୟିତଵ ହଉଛି ଶିକ୍ଷକ ମାନଙ୍କର ଏବଂ ତାଙ୍କୁ ଶିକ୍ଷା ପ୍ରତି ଆକର୍ଷଣ କରିବାର ଦାୟିତ୍ଵ ବି ହଉଛି ଶିକ୍ଷକ ମାନଙ୍କର ତ ଆଜି କାଲି ମୁଁ ଦେଖ ଦେଖିଛି ଗାଁ ଗହଳିରେଟିଚର ମାନ ଅଛନ୍ତି ସେମାନେ ଘର ଘରକୁ ଯାଇକି ପିଲାମାନଙ୍କୁ ଦେଖୁଛନ୍ତି ଆସନ୍ତୁ, ଆସୁନ୍ପୁ ପଢିବା ଆସନ୍ତୁ ହଁ ମା ପିଲାଙ୍କୁ ଛୋଟ ଛୋଟ କାର୍ଯ୍ୟରେ ତାଙ୍କୁ ଆହ୍ଵାନ କରନ୍ତି ଯେ ଆସିକି ସେମାନେ ଯେମିତି ସ୍କୁଲ ଆଟେଣ୍ଡ କରିବେ ତ ଏହା ଶିକ୍ଷକ ମାନେ ବି ବଡ ଗୋଟେ ପ୍ରଚେଷ୍ଟା ଚଲେଇଛନ୍ତି। ହୁଁ।
ନିଶ୍ଚୟ ନିଶ୍ଚୟ ପ୍ରକୃତିରେ ଗୋଟିଏ ଜିନିଷ ରହିଛି ଯାହା କ ଆମେ କେହି ମଧ୍ୟ ଟାଳି ପାରିବାନି। ଏହି ସମାଜ ସମ୍ପୂର୍ଣ୍ଣ ରୂପରେ ପୁରୁଷ ପ୍ରଧାନ ରହିଛି। ତ ଏହି ପୁରୁଷ ପ୍ରଧାନ ସମାଜରେ ଏହି ସମାଜରେ ଗୋଟେ ନାରୀର ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ। ବିଗିଡ଼ି ଯାଇଛି ଏହି ନାରୀ ବ୍ୟବସ୍ଥା ଏହି ନାରୀମାନୋନେ ଯେତେବେଳେ ଆଗକୁ ଆସିବେ ତ ଏହି ସମାଜ ଚଲେଇବା ପାଇଁ ତାଙ୍କ ପାଇଁ ସବୁଠୁ ବଡ଼ ଅସ୍ତ୍ର ରୂପରେ ପାଲନ ଯାଇଛି ଶିକ୍ଷା ଶିକ୍ଷା ହିଁ ପାଲଟିଛି ସବୁଠ ଠୁ ବଡ଼ ଅସ୍ତ୍ର ଶସ୍ତ୍ର ଯାହାଦ୍୍ୱାରା କି ସେମାନେ ସମାଜରେ ନିଜର ମୂଲ୍ୟକୁ ଅବସ୍ଥାପନା କରିପାରିବେ। ଅଗ୍ରଗତିର ମୂଳ ରାସ୍ତା ରହିଛି ଶିକ୍ଷାରୁ ତ ଯେତେବେଳେ ପ୍ରତି ପ୍ରତିଟି ନାରୀ, ପ୍ରତିଟି ବାଳିକା, ପ୍ରତିଟି କୁନି ଶିଶୁ, ଝିଅ ଶିକ୍ଷା ପ୍ରାପ୍ତ କରିବ ତେବେ ଯାଇ ଆଗାମୀ ଭବିଷ୍ୟତରେ ସେ ଏଇ ସମାଜ ପାଇଁ ଏ ରାଜ୍ୟ ପାଇଁ ଏ ଦେଶ ପାଇଁ ଏକ ଉଦାହରଣ ପାଲଟି ରହିବ ପ୍ରକୃତରେ ଶିକ୍ଷା କେମିତି? ସମ୍ପୂର୍ଣ୍ଣ ଚତୁଃପାର୍ଶ୍ୱର ମାନବିକତାକୁ ବଦଳାଇ ଦିଏ। ତାହା ଏକ ଜ୍ୱଳନ୍ତ ଅଦାହରଣ ପ୍ରକୃତରେ ଶିକ୍ଷାର ଅବଲୋକନ କଣ ରହିଛି ତାହା ଯେତେବେଳେ କୁନି କୁନିଛି ମାନେ ଆସନ୍ତି ବିଦ୍ୟାଳୟକୁ ପାଠ ପଢ଼ିବା ପାଇଁ ବିଦ୍ୟାଳୟରେ ମହତ୍ଵ ଜାଣନ୍ତି। ପ୍ରକୃତରେ ଶିକ୍ଷାର ମହତ୍ତ୍ଵ ଜାଣନ୍ତି କି ଶିକ୍ଷା ଆମକୁ ଏକ ନୂତନ ରାସ୍ତା ସୃଷ୍ଟି କରିବାରେ ସାହାଯ୍ୟ କରେ ଯେଉଁ ରାସ୍ତା ସମସ୍ତ ରୂପରେ ତାଙ୍କୁ ଅ ଟଙ୍କା ପଇସା ତଥା ସମାଜରେ ଏକ ସମ୍ମାନ ପ୍ରଦାନ କରେ।
ନିହାତି ଭାବରେ ଆମେ ଦେଖିବା ଆମ ଘର ଗୁଡାକରେ କେମିତି ଆମର ମା ଯିଏ ଜଣେ ନାରୀ ଅଟନ୍ତି। ସେ କେମିତି ସବୁ କିଛି ଅ ଘରର ଆର୍ଥିକ ବିଷୟ ହଉ ଘରର ସାମାଜିକ ବିଷୟ ହଉ ସବୁ କିଛି କିଭଳି ଭାବରେ ସୁରୁଖ ପୁରରେ ସେ ସରେଇ ଦିଅନ୍ତି ତ ତ ଆମେ ଦେଖିବା ଅ ଆମେ ଦେଖିବା ଯଦି ସେତିକି କରିବାର ସମ୍ବଳ ଅଛି ଗୋଟେ ନାରୀର ତ ଯଦି ସିଏ ତୃଣମୂଳ ଭାବରେ ଛୋଟରୁ ଯଦି ଶିକ୍ଷା ଅବଗତ କରିବ ଆଗକୁ ଜୀବନରେ ଯାଇକି ଉଚ୍ଚ ଶିକ୍ଷା ନବ ତ ଭାବନ୍ତୁ ଯଦି ଗୋଟେ ଛୋଟ ଗୃହର ସବୁ ଜିନିଷ ସମ୍ଭାଳି ପାରୁଛି ଗୋଟେ ଅଶିକ୍ଷିତ ନାରୀ ହୋଇକି ସେ ଶିକ୍ଷିତ ହେଲେ ଏଇ ଯୋଉ ସମଗ୍ର ଭାରତ ବର୍ଷକୁ ସମୁଦ୍ର ପୃଥିବୀକୁ ସେ କ କେତେ ବଡ ଅବ ଦାନ ଦେଇପାରିବ।
ଦେଖନ୍ତୁ ବିଦ୍ୟା ଯାହାକୁ କୁହାଯାଏ ବିଦ୍ୟା ସ୍ଵୟଂ ରୂପରେ ଗୋଟିଏ ସ୍ତ୍ରୀଲିଙ୍ଗ। ବିଦ୍ୟା ଦାତ୍ରୀ ହଉଛନ୍ତି ସରସ୍ଵତୀ ସେ ସ୍ଵୟଂ ଗୋଟେ ସ୍ତ୍ରୀ। ତ ଯେତେବେଳେ ସ ପୂର୍ଣ୍ଣ ବିଦ୍ୟାର ଅଧିଷ୍ଠାତ୍ରୀ ହେଉଛନ୍ତି ଜଣେ ଦେବୀ ଜଣେ ନାରୀ ତେଣୁ ତଥାପି ଏହି ସମାଜରେ ପୁରୁଷ ପ୍ରଧାନ ସମାଜରେ ନାରୀଙ୍କୁ ଶିକ୍ଷାରୁ ବଞ୍ଚିତ କରାଯାଉଛି ତାହା କେତେ ପ୍ରକାରର କେତେ ବଡ଼ ଏକ ମୂଖ୍ ମୂର୍ଖ ପଦକ୍ଷେପ ନିଆଯାଇଛି।
ନିହାତି ନିହାତି।
ଦେବୀ ଆଗରେ ଆପଣ ହାତ ପତଉଛନ୍ତି ଶିକ୍ଷାର ଆପଣ ଭି କ୍ଷା ମାଗୁଛନ୍ତି ଆଉ ସେଇ ଦେବୀ ଜଣେ ନାରୀ ଅଛନ୍ତି। ଆଉ ଆପଣ ସମସ୍ତ ନାରୀକୁ ଶିକ୍ଷାରୁ ବଞ୍ଚାଉଛନ୍ତି।
ନିହାତି ବାହାଘରୁ ନିହାତି ସ ଠିକ କହିଲେ। ଏହା ଏକ ପାପରେ ଗଣୀୟ ହବ ଯଦି ଗୋଟେ ସ୍ତ୍ରୀ କୁ ଆମେ ଆଗକୁ ଯାଇକି ଗୋଟେ ନାରୀକୁ ଆମେ ତାର ଯୋଉ ନିଜର ଯୋଉ ବେସିକ୍ ଅପରଚୁନିଟି ଅଛି ଆମେ ତାର ବାଧାପ୍ରାପ୍ତ ଦେବା କି ତାର ପାଠ୍ୟ କାର୍ଯ୍ୟରେ ଆ ବାଧାପ୍ରାପ୍ତ
ନିଶ୍ଚୟ ନିଶ୍ଚୟ ପ୍ରକୃତରେ ସମାଜ ଲୋକଙ୍କୁ ବୁଝିବାର ରହିଛି କି ପ୍ରକୃତରେ ବିଦ୍ୟା ଉପରେ ଶିକ୍ଷା ଉପରେ ସମସ୍ତଙ୍କର ସଠିକ ହକ୍ ରହିଛି। ସେ ପୁଅ ହଉ କିମ୍ବା ଝିଅ ହଉ ପୁରୁଷ ହଉ କିମ୍ବା ସ୍ତ୍ରୀ ହଉ କିମ୍ବା ନାରୀ ହଉ ପ୍ରତିଟି ଲୋକ ଯେତେବେଳେ ଶିକ୍ଷା ଗ୍ରହଣ କରିବେ ତେବେ ଯାଇ ଏ ସମାଜରେ ଏକ ଯୁଗାନ ନ୍ତକାରୀ ବଦଳାବ ଆସିବ ଲୋକ ବୁଝିବେ ପ୍ରକୃତ ମାନବିକତା କଣ। ପ୍ରକୃତ କରୁଣା କଣ।
ହୁଁ।
ହ। ଆପଣଙ୍କ ସାଙ୍ଗରେ କଥା ହେଇ ମତେ ବହୁତ ଭଲ ଲାଗିଲା ମୁଁ ବହୁତ ଜିନିଷ ଶିଖିବାକୁ ପାଇଲି। ନିଶ୍ଚୟ। ସତରେ ମୁଁ କହିବାକୁ ଚାହିଁବି ମତେ ବହୁତ ଖୁସି ଲାଗିଲା। ଆପଣ ବହୁତ ମାନେ ଜିନିଷ ଉପରେ ଜ୍ଞାନ ରହିଛି ଆପଣଙ୍କର। ହୁଁ।
ବି କଥାରେ ମୁଁ ବହୁତ ଜିନିଷ ଶିଖିବାକୁ ପାଇଲି ବହୁତ ବହୁତ ଧନ୍ୟବାଦ ଆଁ। ହଉ ସାର୍ ହଉ ହଉ ଧନ୍ୟବାଦ ସା
ଆଶା କରୁଛି ଆପଣଙ୍କ କିର ମଙ୍ଗଳମୟ ହେଉ।
ହଁ ସାର୍।